ହାଲୋ ହଁ ସାନଭାଇ ସାନଭାଇ ନମସ୍କାର କଣ କରୁଚନ୍ତି?
ଆଜ୍ଞା ଏଇଠି ଟିକେ ଗାଁ ଆଡେ ବୁଲୁଛି।
ଓହୋ ବୁଲୁଚି ବୁଲୁଚନ୍ତି ଆଉ ଆପଣଙ୍କ ଦେହ ପା ଠିକ୍ ଯାକ ଅଛି?
ଆଜ୍ଞା ଆପଣଙ୍କ ଦେହ ପା କେମିତି ଅଛନ୍ତି?
ହଁ ଭଲଅଛି ଆଉ ଆପଣ ଏବେ କୋଉଠି ଅଛନ୍ତି?
ଆଜ୍ଞା ଆମେ ଏଇନାକେ ଅଛୁ ବରଗଛ କତିରେ।
ଓହୋ ଆମର ଗ୍ରାମ ଯୋ ବରଅଛ ସେଠି ଥିବା ଭଲ ବି ପବନ ଦିଏ ସେ ଜାଗାରେ ଶା ତିପୂର୍ଣ୍ଣ ଜାଗା ଆଉ ଆପଣଙ୍କ ଘରେ ସବୁ ଠିକ୍ ଠାକ୍ ଅଛନ୍ତି?
ଆଜ୍ଞା ଆପଣଙ୍କ ଘରେ କେମିତି ଅଛନ୍ତି ଭଲ ଅଛନ୍ତି ତ ସବୁ?
ହଁ ଭଲ ଅଛନ୍ତି ଏଇ ଏଇତ ବର୍ଷାଦିନ ଆଉ ଥଣ୍ଡାଫଣ୍ଡା ହେଇଯାଉଛି ଆଉ ଟିକେ ଆଉ। ଆ ବି ପାଖରେ ଥିବା ବଜାରରୁୁ ହ ଔଷଧ ଫୋଷଧ ଆଣିକି ଦେଇଛୁ ଖାଉଛନ୍ତି ଭଲ ହେଇଛି ଆଉ।
ଆଜ୍ଞା।
ଆପଣଙ୍କ ଘରେ ସବୁ ଦେହ ପା ଠିକ୍ ଠାକ୍ ଠିକ୍ ଠାକ୍ ଅଛି ତ?
ଆଜ୍ଞା ଆଜ୍ଞା।
ଓହୋ ଆଉ ଆଉ ଆପଣ ସବୁ ପ ପର୍ବପର୍ବାଣ ଠିକ୍ ଠାକ୍ କଟିଲା ତ ଭଲରେ?
ଆଜ୍ଞା।
ଓହୋ ଆଉ ହଁ କୁହନ୍ତୁ?
ଆଜ୍ଞା ମୁଁ ଭାବୁଥିଲି ଟିକେ ମାନେ ଆମ ଆମ ବାରିରେ କିଛି ଭେଣ୍ଡି ଚାଷ କରିବା ଆପଣ କିଛି ମୋତେ ସହାୟତା କରିପାରିବେ କି କିଛି ମାନେ ଆଇଡ଼ିଆ ଦେବାରେ।
ଓହୋ ଭେଣ୍ଡି ବିଷୟରେ ଓହୋ ଗୋଟେ କାମ କରନ୍ତୁ ଭଲ କଥା ଆପଣ ତ ଆପଣ ବାରି ଚାଷ କରିବେ ଯୋଉ ବଜାର ମାର୍କେଟରେ ଯୋଉ ରେଟ ହେଲାଣି। ଆପଣ ଭେଣ୍ଡି କେ କେତେ ମାନେ ବାରି କେଡ଼େବଡ ଅଛି ଆପଣଙ୍କର?
ମୁଁ ଆମର ଅଛି ଅଠର ଗୁଣ୍ଠି।
ଅ ଅଠର ଗୁଣ୍ଠୁ।
ଆଜ୍ଞା ଆଜ୍ଞା କଣ୍ଟା ବାର ବୁଲେଇ ଦେଇଛୁ ଆଉ।
ଆ ଗାଈଗୋରୁ କେତେ କଣ ବୁଲୁଛନ୍ତି ଆପଣଙ୍କ?
ଗାଈଗିରୁ ପାଞ୍ଚ ଦଶଟା ଖଣ୍ଡେ ବୁଲୁଛନ୍ତି।
ବୁଲୁଛନ୍ତି ତାଙ୍କୁ ତାଙ୍କୁ ତା ଘରେ ପରାମର୍ଶ କରନ୍ତୁ ରୋକିବେ କାରଣ ଆପଣ ଫସ ଲ କରିବେ ନା ଆପଣ ନହଲେ ଗୋଟେ କାମ କରନ୍ତୁ ଆପଣ ବାର ବୁଲେଇ ଦିଅନ୍ତୁ ବୁଝିପାରିଲେ ଆଉ ଓ ଆପଣ ଖାଲି ଭେଣ୍ଡି କରିବେ ନା ଅଲଗା କିଛି କରିବାର ଅ ଅଛିକି ଆଉ।
ଭେଣ୍ଡି ଆଉ କାକୁଡ଼ି ଜହ୍ନି।
ହ।
ଆପଣ ଜାଗା ଆବ ଆପଣ ଯୋଉ କରିବେ ଯୋଉ ଜାଗାରେ ସେ ଜାଗା ଆପଣଙ୍କ ଘରେ ତକୁ କେତେ ବାଟ?
ଆଜ୍ଞା ସେଇ ପାଞ୍ଚଶହ ଖଣ୍ଡେ ମିଟର ହେବ ଆଉ।
ଓହୋ ଆହୋ ଆପଣ ମଞ୍ଜି ଫଞ୍ଜି କିଣିଲେନ ନା କିଣି ନାହାନ୍ତି?
ନା ନା କୋଉଠି କିଣାହବ ଆଜ୍ଞା ଟିକେ ମତେ ସାହାଯ୍ୟ କର। ସାହାଯ୍ୟ କର ଟିକେ।
କାମ କରନ୍ତୁ ଜୟପୁର ଗୋଟେ ଜାଗା ଅଛି ମୁଁ ଆମ ବାରିରେ ଆଣି ଲଗେଇଛି ଭଲ ଭେଣ୍ଡି ହେଇଛି ମୁଁ ଆପଣଙ୍କୁ ତାଙ୍କ ତାଙ୍କର ନମ୍ବର ଦେଇଦଉଛି ଆପଣ ତାଙ୍କ ସହିତ ଯୋଗାଯୋଗ କରିବେ। ବ ତାଇଁ ତାଇଁ ଭଲ ସୁଲଭ ମୂଲ୍ୟରେ ଆଣିବେ ମଞ୍ଜି ମୋ ମୋ ନାମଟି କହିବେ ତାଙ୍କୁ। କ ସେଇ ଭାଇ ପଠେଇଥିଲେ ବୁଝିପାଇଲେ ତ।
ଆଜ୍ଞା।
ଓହଉ ଆଉ କଣ କୁହନ୍ତୁ।
ଆଜ୍ଞା ଯୋଉ ସିମେଣ୍ଟ ଗୁଣ୍ଟି କୋଉଠୁ ଆଣିବି ଆଜ୍ଞା?
ହଉ ସିମେଣ୍ଟ ଖୁଣ୍ଟି ସିମେଣ୍ଟ ଖୁଣ୍ଟି ଏଇ ପାଖ ହବ ଏଇ ଯୋଉ ଏଇ ଯୋଉ ମୁନାମିଆ ଜଣେ ଅଛି ତା ପାଖ
ଯାଇକି ଆଣି
ଆଜ୍ଞା ଆପଣ ବୟସ୍ କଁ ଚେଞ୍ଜ ଥଣ୍ଡା ହେଇଯାଇଛି ଆଜ୍ଞା ଆଜ୍ଞା।
ହଁ ଜୋରରେ ଏଇ ପାଣିପାଗ ପାଣିପାଗ ଯେମିତି ବଦଳୁଛି ଟିକେ ଥଣ୍ଡା ହେଇଯାଇଛି। କାଶ ହଉଛି ଏଇ ଡାକ୍ତର ସହିତ ପରାମର୍ଶ କରି ଏଇ କିଛି ଔଷଧ ଆଣି ଖାଇଥିଲୁ ଆଉ।
ଆଜ୍ଞା ଆଜ୍ଞା।
ଓହୋ ଏଇ ଆମର ଆମ ପା ପାଖରେ ଏମିତି ଏ ଆମ ପାଖରେ ବଳିଆ ଅଛି ସେଟି ଚା ଚାକିରି କରିବାକୁ ଯାଇଥିଲେ ତାଙ୍କ ଦେହ ପୁଅ ବହୁତ୍ ଅସୁସ୍ଥ ହେଲେ ସେ ପଳେଇ ଆଇଲେ ସେଇନା ଟିକେ କହୁଛନ୍ତି ତମ ଆପଣଙ୍କ କଥା ପଚାରୁଥିଲେ ଆଉ।
ଆଜ୍ଞା ଆଜ୍ଞା।
ବୁଝିପାରିଲେ ଆଉ ସିଏ ବି କହୁଥିଲେ କିଛି ବାରି ଫାରିରେ ଲଗେଇଥାନ୍ତେ। ଲଙ୍କା ଫଙ୍କା ଭେଡିିବି ବି ତମେ ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ସାଙ୍ଗ ହେଇକି ପଳେଇବି ଆଉ ନେଇ ଆସିବେ ମଞ୍ଜି ଆଉ ବୁଝିପାରିଲେ?
ଆଜ୍ଞା।
ଓହୋ।
ଆଜ୍ଞା ଆପଣଙ୍କ ଆଡ଼େ ଧାନ ଚାଷ ହେଲାଣି?
ହଁ ଧାନ ଚାଷ ହେଇନି ଏଇ ଖାଲି କାଦୁଅ ଚାଷ ହେଇଛି ଆଉ ଧାନ ବର୍ଷ ତ ହବ ଆମର ଆର ମାସ ଭଲ ମାତ୍ରାରେ ଧାନ ହେଇଥିଲା ଆଉ କୁହ?
ଆପଣଙ୍କ କି ଲାଭପୂର୍ଣ୍ଣ ହେଇଛି ତ ଭଲ ମାତ୍ରାରେ? ହେଇଥିଲା ଆପଣ ମଣ୍ଡି କଥା କଣ?
ହଁ ମଣ୍ଡିରେ ଆମେ ଧାନ ଦେ ହଁ ମଣ୍ଡିରେ ଧାନ ଦେଲୁ ଭଲ ହେଲା ଆପଣଙ୍କ ମଣ୍ଡିରେ କଣ ସବୁ?
ଭଲ ହଁ ଚାହିତା ପାଇଲୁ ଆପଣ ସିସିଟିଭି ଆଉ ଲାଇଟ୍ ଫାଇଟ୍ ସରକାରଙ୍କ ଦ୍ଵାରା ଯୋଗାଇତା ଅଛି ତ?
ହଁ ମଣ୍ଡିରେ ସବୁ ଲାଗିଛି କିଛି ନାହିଁ ଭଲ ଆମ ପରିବେଶ ହେଇଛି। ଆଉ ଆପଣ କେତେ କଣ ଧାନ ରଖିଲେ ଖାଇବା ପାଇଁ ଘରେ ଆଉ କେତେ ମାତ୍ରାରେ ଦେଲେ ସରକାର ଙ୍କୁ?
ଆମର ଆସିଥିଲା ଚଉରାଳିଶି କୁଇଣ୍ଟାଲ ମାନେ ଟୋକନ ଆସିଥିଲା
ଓହୋ।
ଚଉରାଳିଶି କୁଇଣ୍ଟା ଦେଲୁ ଛଅ ବସ୍ତା ଆମେ ଘରେ ରଖିଲୁ।
ଓହୋ।
ଆମର ଗାଁରେ ଗୋଟେ କଳ ଅଛି ସେ କଳକୁ ନେଇ ଗଲୁ କଳ ନେଇ ଆମେ ଧାନ ପେରେଇ କୁଣ୍ଡା ଆଣିକି ଗାଈକି ଦେଲୁ ଗାଈ ଖାଇଲା କୁଣ୍ଡା।
ଓହୋ ଆପଣ ଦେଲେ ଗୃହ ପାଳିତ ବି ପଶୁ ରଖିଛନ୍ତି ନା କେତୁଟା ଅଛି ଆପଣଙ୍କ ଘରେ?
ମା ଆମ କତିରେ ଗାଈ ଅଛି ପାଞ୍ଚଟା ଛେଳି ଅଛି ଦଶୁଟା ଆଉ ମଇଁଷି ଛୁଆ ତିନିଟା।
ଓହୋ ଆଉ ଭଲ ତ ଲାଭଜନ ଉ ଉପାୟ ତମ ଆପଣଙ୍କର ଆଉ କୃଷି ବାସୀ ଜିନିଷ ବି କରୁଛନ୍ତି ଗୃହପାଳିତ ର ଜିନିଷ ରଖୁଛନ୍ତି। ଭଲ ଚଳି ଯାଉଛନ୍ତି ଆଉ ଆମର ବସ ସବୁ କେତେ ନୂଆ ବାଗିଆ ଆମର ଚଳି ଯାଉଚନ୍ତି ଘରେ।
ଆମର ସେଇ ଗାଈରୁ ଆଉଚି ଲିଟର। ଚାଳିଶ ଟଙ୍କା ହେଲେ ପାଞ୍ଚ ଟା ଗାଈ ଦେଉଚନ୍ତି କ୍ଷୀର ଦେଉଚନ୍ତି । ସେଇ ଆମକୁ ବର୍ଷକରେ ହେଇଯାଉଚି ସେମତି ସେଇ ଚାଳିଶ ପଚାଶ, ହଜାର ଭିତେରେ। ପଳେଇ ଯାଉଚି ଆଉ।
ଆହା ଭଲ କଥା ଆ ଆଉ ଆପଣଙ୍କର ଗାଁକୁ ଯାଇ କିଛି ଆଣୁନାହାନ୍ତି? ଲୋକ ଆପଣ ପାଇଁ କ୍ଷୀର
ହଁ ଆଜ୍ଞା, ଆଣୁଚନ୍ତି।
ଓହୋ!
ଆପଣ ଆପଣ କତିରେ? କେବେ ମାନେ ସହାୟତା ହେଇଥିଲେ ମତେ କହିବେ। ମୁଁ ବି ଯୋଗାଯୋଗ କର୍ ଦେବି କ୍ଷୀର ପଟେଦେବି ଆଉ। ଉଁ ଛେଳି ବି ଦେଇଦେବି ଆପଣଙ୍କୁ‌।
ଓହୋ, ଆପଣ ଶୁଣନ୍ତୁ, ଆମ ବାରିରେ ଅଛି କିଛି କଦଳୀ ଗଛ ନେଇ ଆପ୍। ଆପଣ ବାରି ଭଲ ଫଳିବ ନେଇଯାଆନ୍ତୁ।
ଆକ୍ ଆଜ୍ଞା ଆପଣ ମୋତେ ଦେଇଦେବେ ମଞ୍ଜି ଆଉ ଆଜ୍ଞା
ମଞ୍ଜି ନୁହଁ ସେ ଗଛ ଦେବି। ଆପଣ ନେବେ ହଁ?
ଆଜ୍ଞା।
‌ଦି ଘରିଆ ଲଗେଇ ସାଇଲେ ଆଉ ଯୋଉ ମଞ୍ଜି ପାଇଁ ଗଲେ ମୋ ସହିତ ଟିକେ ଯୋଗାଯୋଗ କରିବେ। ବୁଝିପାଇଲେ ମୁଁ ଆପଣଙ୍କ ସହିତ। ଜାଗାଟା ବ କହିଦେବି କୋଉ ଆମ ଆପଣ ସେ ଜାଗାକୁ ଯାଇ ମୋତେ ଖାଲି କଲଟିଏ ଧରେଇବେ। ମୁଁ ତାଙ୍କ ସହିତ କଥା ହେବି ବୁଝିପାଇଲ?
ଆଜ୍ଞା।
ଓହୋ! ଆହା ଆଉ କଣ କୁଅନ୍ତୁ?
ଆଜ୍ଞା, ଯୋଉଁ ଆପଣଙ୍କ କିଛି ଅଭ ଅଭିଜ୍ଞତା ଅଛି କି? ଏଇ ଫୁଲ, ଫୁଲ ଯେଉଁ ଡେକୋରେସନ୍ ହେଉଚି ବାହାଘରରେ ସଜାସଜି।
ହଁ ହଁ ସଜାସଜି ହେଉଚି। ଏଇ ପାଖ ଗାଁ ମାନେ ଅଛି ଗୋଟାପ୍। ପିଲା ମୋ ସାଙ୍ଗ ସେ କରେ। ଆପଣ ଦରକାର କି?
ହଁ ମୋର ଦରକାରେ। ମାନେ ଫୁଲ ସଜା ସଜି ପାଇଁ।
ଓହୋ ଆଉ ତୋରି ବାହାଘର ଦରକାରେ ହଉ ମୁଁ ତାଙ୍କୁ କହିଦେବି। ଆପଣଙ୍କ ସହିତ ଆପଣ ନମ୍ବରଟା ମୋ ପାଖରେ ଅଛି ଆଉ ମୁଁ ଦେଇଦେବି ତାଙ୍କୁ। ତମ ସହିତ କଥା ହେଇଯିବେ ଆଉ ବି ସୁଲଭ ମୂଲ୍ୟରେ କରିବେ ଆଉ
ଓମ୍ କେତେ ମାନେ ଭିତରେ ପଇସା ଆସିବ?
ମତେ ଲାଗୁଚି ଆଠ ରୁ ଦଶ ହଜାର, ଭିତରେ ହବ। ବନ୍ୟ ଲୋକଙ୍କ ପାଇଁ ସେ ପନ୍ଦର ହଜାର କି ସତ୍? ତୃରା ନେବେ। ଆଉ ମୁଁ ଏଠି ମୋ ସାଙ୍ଗ ମୁଁ କହିବି ଘରେ କଥା ସେ ନବ କମ ପଇସା ନବ। ଆଉ ବୁଝିପାଇଲେ?
ଆଜ୍ଞା।
ଆଉ ଏ ଆମ ଗାଁରେ ବି କଣ କହିଲେ?
ଯିଏ ମାନେ ମୋ କଥା ଟିଏ କହିଦେଇଥିବେ ଆଉ ମାନେ
ହଁ ଯୋଗାଯୋଗ କରିବୁ। ଆପଣ ତ ଗ୍ରାମର ବା ଘର ହବ ନା ମଣ୍ଡପରେ ବାହାର ଘର ହବ?
ଆମର ମଣ୍ଡପରେ ବାହାଘର।
ଆଉ ତାରେ ଭଲ କଥା। ମଣ୍ଡପରେ ଏଇନା ପାଣି କାଦୁଅ ଗାଁରେ ନ କରିବାଟି ବି ଭଲ। ଆଉ ବାହାରେ କଲେ ଭଲ। ଆଉ କଣ କୁହନ୍ତୁ? ହ୍ୟାଲୋ ହଁ, କଣ ଆଉ କଣ କୁହନ୍ତୁ, ବାହାଘର କେବେ ଅଛି ଆପଣଙ୍କର?
ହେ ଆମର ଅଛି, ଏବେ ଚାଲିଲାଣି ତ ଇଏ ଆର ମାସ ଚାରି ତାରିଖରେ ଅଛି ଆଉ।
ଆଉ ତାହେଲେ ଭଲ କଥା, ଆର ମାସ ଚାରି ତାରିଖ ବାହାଘର ହବ ଆଉ। ଓ ଆପଣ ଟିକେ ଏଇନା ଟିକେ ବ୍ୟସ୍ତ ରହୁଛନ୍ତି ବୋଧେ ଆଉ ଜଣା ପଡୁଛି ଆଉ।
ଆଜ୍ଞା।
ଓହୋ, ଆପଣ ଯାଇକି ବାର ଫାର ସିମେଟ ଖୁଣ୍ଟ ନେଇ ଆସନ୍ତୁ ପ୍ରଥମେ।
ଆଜ୍ଞା।
ଆଉ ସିମେଟ ଖୁଣ୍ଟ ବୁଲେଇ ସାରିଲା ମାନେ ମଞ୍ଜି ପାଇଁ ଯିବେ, ଆପଣ ମଙ୍ଗୁ ସହିତ କଥାବାର୍ତ୍ତା କରିରେ ମୁ କହିଦେବି କିଛି କିଛି କଣ ମାନେ କେତେ ପ୍ରକାରୀ ଗଛ ଆଣିଲେ ଭଲ ହବ ଆଉ ବୁଝିପାଇଲେ, ଆ ଟିକେ କମ୍ ସାର ମାନେ ଦେବେ ଆଉ ବୁଝିପାଇଲେ? ଯେତେ ମାତ୍ରାରେ ଖତ ଲଗେଇବେ ସେତେ ଭେଣ୍ଡିଗଛ ଭଲ ହବ ଭଲ ଫଳିବ ବୁଝିପାଇଲେ।
ଆଜ୍ଞା।
ହଁ, ଆଉ କୁହନ୍ତୁ?
ଆପଣଙ୍କ ବାରିରେ କିଛି ଫସଲ ଲଗେଇନା ଖାଲି କଦଳୀ ଗଛ ଲଗେଇଛନ୍ତି ଆପଣ?
ହଁ ଫସଲ ଏଇ କଲରା ଆଉ କାକୁଡ଼ି ଏଇ ଦି ଦି ପ୍ରକାର ହେଇଛି ଆଉ ଲଗା ହେଇନି ଲଗା ହବ ଆଉ।
ଆପଣ ସେଇ ଯୋଉ ଜେ ଜେଗା କଥା କହୁଥିଲେ ସେଇଠି ଯାଇଁକି ଆଇଁଲେ।
ହଁ ହଁ ଏ ମାଟି ଖାଲ ଏରିଆ ଥିଲା ତ ଟିକେ ଅସୁବିଧା ହଉଥିଲା ପାଣି ଫାଣି ଏବେ ମାଟି ପଡି ଯାଇଛି ଭଲ ହଉଛି ଏଇ ଆର ବର୍ଷକୁ ଲଗେଇବୁ ଆଉ।
ଆପଣ ଲଳିତା ଚାଷ କରିଦଉନାନ୍ତି ଯଦି ଖାଲ ଅଛି ଭଲ ସୁ ଲାଭ ପାଇବେ।
ଏ ଲଳିତା ଚାଷ କଲେବି ଆପଣଙ୍କ ବିଷୟ ଠିକ୍ ଯେ ଲଳିତା ଏଇନା କୋଉଠି ବିକିବି କୋଉଠି ଏଇନା? ବିକିିଲା ପରେ ମତେ ଟିକେ ଇଏ ଜ୍ଞାନ ନାହିଁ ସେ ବିଷୟରେ ଆଉ। ଆପଣ ଦୋ ଜ୍ଞାନ ଦଉନାହାନ୍ତି।
ଆଜ୍ଞା ଆପଣ ଯୋଉ ଲଳିତା ଚାଷ କରିସାଇଲା ପରେ ଆପଣ ସୋମବା ବାରି ପଛରେ କିଛି ଛୋଟିଆ ମୋଟିଆ ଗାଡ଼ିଆଥିବେ, ସେ ଗଛ କୁ ପକେଇଦେବେ, ଆଜ୍ଞା ପକେଇ ସାଇଲା ପରେ ଆପଣ ତାକୁ ଚାରିଦିନ୍ ପାଞ୍ଚଦିନ୍ ଖଣ୍ଡେ ଛାଡିଦେବେ ଛାଡି ଦେଇ ସାଇଲା ପରେ ଆପଣ ଲୋକ କରିକି କିମ୍ବା ନିଜେ ତାକୁ ଯାଇକି ଗୋଟେ ତାଟି ଯୋଉ ଧାନ ବାଡ଼େଇବା ପାଇଁ ତାଟି ନଥାଏ?
ଆଜ୍ଞା।
ସେଇଟା ନେଇକି ବାଡ଼େଇବେ। ବାଡେଇଦେବେ ତାର ଯୋଉ ବାଣି ଟାଇପର ବାହାରେ ସେଇଟା ନେଇକି ଆପଣ ବିକିବେ?
ଓହୋ ହଉ ତା ହଉ ହଉ ଧନ୍ୟବାଦ ଆପଣ ମୋତେ ପରଶ୍ୟ ପର ପରାମର୍ଶ ଦେଇଚନ୍ତି।
ଆଜ୍ଞା ମୁଁ ରହୁଛି ଆ?
ଆଜ୍ଞା ଆଜ୍ଞା ପରେ କଥା ହବା ଏ। ଆଜ୍ଞା।